ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ
ହଁ କଣ କରୁଛ?
ବସିଛି, ତମେ କଣ କରୁଛ?
ହ୍ୟାଲୋ।
ତମେ କଣ କରୁଛ?
ହୁଁ ମୁଁ?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
ହ୍ୟାଲୋ, ତମ ଭଏସ ଟା କ୍ଲିୟର ଆସୁନି।
ତମେ କଣ କରୁଛ?
ମୁଁ ଏଇ ବସିଥିଲି ଖାଇକି ଏବେ ଜଷ୍ଟ ଉଠିଲି। ତମେ?
ମୁଁ ବି ଏବେ ଖାଇକି ଆସିଲି ଆଉ।
ଆଚ୍ଛା, ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ, ଘରେ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ହଁ, ଆମ ଘରେ ବି ସବୁ ବଢିଆ ଭଲରେ ଅଛନ୍ତି।
ହୁଁ।
ହୁଁ ହଁ, ଆଉ ଆମର ଗୋଟେ ଶବ୍ଦ ହଉଛି ନା ଟିକେ ସେଇ ପାଇଁ। ।
। ହଁ ଖାଇ ସାରିଲି।
ଆଚ୍ଛା।
ଆମେ ସବୁ ସାଙ୍ଗମାନେ ହେଲା ସମସ୍ତେ ବୁଲିବାକୁ ଗୋଟେ ଯାଆନ୍ତେ।
ହୁଁ ହୁଁ, ହ୍ୟାଲୋ।
ହଁ, କୋଉ ପାର୍କ କି କୋଉଠି କି ଗୋଟେ ଯାଆନ୍ତେ ସମସ୍ତେ।
ତମ ମେସର କିଲିଯର୍ ଆସୁନି ଟିକେ ଲାଉଡ୍ଲି କୁହ।
ମୁଁ କହିଲି ଆମେ ସାଙ୍ଗମାନେ ସମସ୍ତେ କୁଆଡ଼େ ଗୋଟେ ବୁଲିବାକୁ ଯାଆନ୍ତେ।
ହଁ ହଁ, ଇଏ ଯୋ ଏମିତି ଛୁଟିରେ ତ?
ହଁ ହଁ, ଛୁଟିରେ ଗୋଟେ କୁଆଡ଼େ ଯାଆନ୍ତେ ବୁଲିବାକୁ।
ହଁ।
ଏବେ ତ ଛୁଟି ଅଛି। ତ ସବୁ ସାଙ୍ଗ ମାନଙ୍କୁ କଲ କରିକି କୁହନ୍ତ ସମସ୍ତେ ଆମେ ଯାଆନ୍ତି ବୁଲିବାକୁ।
ଆଚ୍ଛା।
। ଜେଗା ଗୋଟେ ମାନେ ଭଲ ଜେଗା ଟେ କହିବ ଆମେ ଯିବା ସବୁ ବୁଲିବାକୁ ସାଙ୍ଗମାନେ। ଫଟୋ ଫଟୋ ଉଠେଇବା, ଭିଡିଓ କରିବା।
ହୁଁ। ଆଉ ଯୋଉ ତମେ କଣ କରୁଥିଲ ଏବେ?
ସେ ଯୋଉ ଖାଇକି ଆସିକି ବସିଛି, ଖାଇକି ଆସିକି ଏବେ ବସିଛି।
ଆଚ୍ଛା ଆଉ? ହୁଁ।
ତମେ ଏବେ କଣ କରୁଛ?
ମୁଁ ବି ବସିଛି ଖାଇକି ଆସିଲି ଜଷ୍ଟ ଖାଇକି ଉଠିଲି। ତମର ଆଜି କଣ କଣ ମାନେ ରାନ୍ଧି ଥିଲେ ତମ ଘରେ?
ଆମ ଘରେ ନା?
ହଁ।
ଭାତ, ଡାଲି ଆଉ ପନିରି ଆଉ ତମର?
ଆମର ଆଜି ଡାଲି ହେଇଥିଲା ଆଉ ଅଣ୍ଡା ଆ କଡ଼ି ହେଇଥିଲ ଆଉ ସାଲେଡ। ଏସବୁ ଆଉ।
ତମର ଭାଇ ଭୁଉଣୀ ଏବେ କିଏ ଅଛନ୍ତି?
ତମ ଘରେ କୋଉ ଗଛ ଅଛି?
ଆମ ଘରେ ସେମିତି କିଛି ଗଛ ନାହିଁ।
ହୁଁ।
ସେଟା ମାନେ ଫାଙ୍କା ପୁରା ଏରିଆ ଟା ଆଉ। ସେମିତି ଖାଲି ଏଇ ଗୋଟେ ଗୋଟେ ନଡିଆ ଗଛ। ଆଉ କିଛି ଗଛ ନାହିଁ କଣ କହିଲ?
ସେଇଟା ତମର ଅଛି।
ହଁ ହଁ।
ଆମର ବି ଏଠି ଆମର ତିନିଟା ନଡିଆ ଗଛ ଅଛି ପୁରା ଘର ସାମ୍ନାରେ। ଆଉ ଗୋଟେ ଆମ୍ବ ଗଛ ହଉ ଅଛି। ଆଉ ଗୋଟେ ପିଜୁଳି ଗଛ ଅଛି। ହୁଁ ଆଉ ଯୋଉ ସବୁ ବାଡିରେ।
ହୁଁ ଆଉ ଏବେ ତ ପିଜୁଳି ମାନେ ସିଜିନ୍ ଚାଲିଛି ଏଖୁଣା ପ୍ରବଳ। ପିଜୁଳି ହଉ ଥିବ।
ହଁ ଆମର ବି ମାନେ ଛୋଟ ଛୋଟ ବାହାରିଛି। ଇଏ ଯୋଉ ମାଙ୍କଡ଼ ତ ଆସିକି ନେଇ ଯାଉଚନ୍ତି।
ହଁ ମାଙ୍କଡ଼ ଖାଇ ଦୋଉଥିବେ ଆଉ।
ହୁଁ ହଁ ପା।
ଆମ୍ବ ସିଜନ୍ ତ ସରିଲାଣି।
ହୁଁ ହୁଁ ନା ଆମର ଟିକେ ଟିକେ ପେର୍ ବାହାରୁଛି ଆମ୍ବ। ଦିଦି ଥର ଆମ୍ବ ହଉଚି ଆମର।
ତାହେଲେ ତମର ବାର ମାସିକ ଆଉ।
ଆଉ ଯୋଉ ତମ ଘର ସାମ୍ନାରେ ଦୋକାନ ଅଛି?
ହଁ ଆମ ଘର ସାଇଟ୍ ରେ ଅଛି ଦୋକାନ।
ଆଚ୍ଛା ଆମର ବି ମାନେ ଆମ ପୁରା ଘର ସାମ୍ନାରେ ଅଛି।
ହୁଁ ଆମର କଣ ଅମର ଗୋଟେ ଘର ଛାଡିକି ତା ସାଇଡ୍ ରେ ଦୋକାନ ଅଛି।
ଆଚ୍ଛା ବଢିଆ ହଉ ତମେ ସେଇଠି ଯାଇକି ସବୁ କିଣିଥିବ ଆଉ।
ହୁଁ ହଁ। ଅଛି ତାପରେ ଆଉ କିଛି ଆମ ଛକ ଉପରେ ଅଛି ଆଉ।
ହଁ
ଆଉ ତୁମ ଘର ପାଖକୁ ମାନେ ତମ ଘର ପାଖକୁ ମନ୍ଦିର ମାନେ ଅଛି ନା?
ଆମ ଘର ପାଖରେ ନାଇଁ ଆମର ମାନେ ପୁରା ରୋଡ଼ ସାଇଡରେ ଏଠି ମାନେ ପୁରା ମୁସଲିମ୍। ସବୁ ଅଛନ୍ତି ନା ଏଠି ନାଇଁ ଆମର ଟିକେ ଘର ଆଗରେ। ଅ ଟିକେ ହବ ମାନେ ଅ ହାପ୍ କିଲୋମିଟର୍। ଆଗରେ ସେଠି ଅଛି ମନ୍ଦିର।
ତମକୁ କଣ ଖାଇବାକୁ ଭଲ ଲାଗେ?
ମୋତେ ମତେ ସବୁ ଭଲ ଲାଗେ ମାନେ ମତେ ଫାଷ୍ଟ ଫୁଟ୍ ଫେ ବ୍ରେଟ। ମୁଁ ମତେ ମତେ ବହୁତ ଭଲ ଲାଗେ ଫାଷ୍ଟଫୁଟ୍। ମାନେ ସେଟା ଖାଇବା ଭଲ ନାହିଁ ମୁଁ ଜାଣିଛି ମାନେ ସେଟା ମତେ ଭଲ ଲାଗେ।
ମାନେ ତାକୁ ଯାହା ହେଲେ ଗୋ
ହଁ ହଁ ଗୋଟେ ମାନେ ମତେ ବେଶୀ ଚାଓମିନ୍ ଭଲ ଲାଗେ। ତାପରେ ରୋଜ୍ ଭଲ ଲାଗେ। ଏମିତି ତମକୁ?
ତମେ ଟିକେ ସୁୁଅ କହୁଛ ତମର ଭୟସ୍ ଟିକେ ଆସୁନି।
ଖିଝିଲ ତ
ହଁ ହଁ।
ମତେ ହେଲା ଚିକେନ ପକୋଡା ଟା ଖାଇବା ପାଇଁ ଭଲ ଲାଗେ।
ଆଚ୍ଛା ମଂଞ୍ଚୁରିିଆନ୍।
ମଞ୍ଚୁରିଆନ ଭଲ ଲାଗେ ସେମତି ଆଉ।
ଆଚ୍ଛା ମୁଁ କେବେ କେବେ ଘରେ କରେ ମଞ୍ଚୁରିୟନ ଟା। ହଉ ସବୁ ପା ଏମିତି ଆମ ମାନେ ଘର ପାଖରେ ଅ ସେଠି ଫାଷ୍ଟ ଫୁଡ ଦୋକାନ ଅଛି ସେଇଠି ମିଳି ମୁଁ ଯାଇକି ନେଇ ଆସେ। ନଲେ ମୋ ଛୋଟ ଭଉଣୀ ଗୋଟେ ଅଛି ତାକୁ କୁହେ ସେ ନେଇ ଆସେ। ହୁଁ।
ଖିରେ ଅଛି ତ ଆଉ ଭଲ ଆଉ।
ହଁ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମମ ଭାଇ ହି ଭାଇ ଭଉଣୀ ହଁ ମୁଁ ବଡ। ଆମ ଭାଇ ଭଉଣୀ ହଉଛି ହଁ ଭାଇ ଭଉଣୀ ହଉଛି ଆମ ଚାରିଜଣ ବାପା
ହୁଁ ହୁଁ।
ମା ମଝ ଦିନ
ହୁଁ ଆଚ୍ଛା ଆଚ୍ଛା। ଆ ମୋର ମାନେ ଦି ଆମେ ତିନି ଭଉଣୀ ଅଛୁ। ଆଉ ବାପା ମା ବାସ୍ ଆମର ଏତି ବଡ ଫାମି
ତମେ କଣ ବଡ ନା?
ମୁଁ ବଡ ତା ନା ନା ମୁଁ ବଡ ହୁଁ ହୁଁ। ଆଉ ଯୋଉ ମୋଉ ତଳେ ଯିଅ ଅଛି ସେ ହଷ୍ଟେଲ ରେ ରହୁଛି। ତ ଆମେ ଘରେ ଚାରି ଜଣ।
ହୁଁ
ମୋ ଛୋଟ ଭଉଣୀ ମୁଁ ମୋ ବାପା ଆଉ ମମି। ଏମିତି। ଉହୁଁ ହଁ।
ଆଉ ସେଆଡେ ତମକୁ ମାନେ ଯିବା ପାଇଁ ବୁଲିବା ପାଇଁ କୋଉଠି ଭଲ ଲାଗେ?
ମତେ ମୁଁ ତ ଏତେ ଯାଏନି ବୁଲିବା ପାଇଁ ମୁଁ ତ ଟାଇମ ହିଁ ହଉନି। କଲେଜ ଫଲେଜ ସବୁ ଏମିତି ମାନେ ମୁଁ କୋଉଠି ଯାଇପାରିନି। ବୁଲିବା ତ ମତେ ବହୁତ ଭଲ ଲାଗେ ମାନେ ମୁଁ ଏବେ ଯାଇ ହି ପାରେନି। ହୁଁ ହୁଁ ତମକୁ?
ହଁ ରାଗିଲେ ଏ ଏଇ ମନ୍ଦିର କି ଧର କୋଉ ପାର୍କ କି କୋଉଠି ମାନେ ଏମତି ଆଉ ସାଙ୍ଗ ମାନଙ୍କ ସହିତ ବୁଲିବା ପାଇଁ ବୋହୁତ ଭଲ ଲାଗେ-
ସେଟା ବି ମ ଆମେ ବି ଯାଉ ମାନେ ସାଙ୍ଗମାନେ କେବେ କେବେ-
ହଁ ସାଙ୍ଗ ମାନଙ୍କ ସହିତ ଗଲେ ଗୋଟେ ମଜ ଯା ମଜି ମଜା ମସ୍ତି ଟିକେ କରିବ, ଭଲ ଲାଗେ
ହଁ ଆମେ ବି ଯାଉ ମାନେ ପାର୍କ ପାର୍କ ବୁଲିବା ପାଇଁ ଆଉ ଯୋଉ ଏମତି ମାର୍କେଟ ଏମତି ଯାଉ ଏମତି ଆଉ ଟାଇମ୍ କରିବା ପାଇଁ ଏମିତି
ହୁଁ
ହଁ ତମକୁ ନଡିଆ ଭଲ ଲାଗେ
ମତେ ସେମତି ଆଉ କିନ୍ତୁ ପଇଡ ଭଲ ଲାଗେ ଖାଇବା ପାଇଁ, ତାର ଯୋଉ ପଇଡର ଯୋଉ ନାଳି ଟା
ହଁ ହଁ ହଁ ପାଣି ହଉ ସେଟା ମତେ ଦିଇଟା ହି ଭଲ ଲାଗେ ମତେ ନଡିଆ ଖାଇବା ଭଲ ଲାଗେନି କାହିଁକି ନା ଆମର ଏ ନଡିଆ ଗଛ ଦେଖିଲେ ଦେଖି ଖାଇାଇକି ମୁଁ ତେ ବିଲକୁଲ ଭଲ ଲାଗେନି -
ଆଉ ଇଚ୍ଛା ହଉନି
ହଁ
କାଲି ନଡିଆ ମାନେ କଁ କହିଲ ପାଖରେ ଘରେ ଥିବ ଜମା ଇଚ୍ଛା ହବନି-
ହଁ ସେଇଆ ପା ମୋତେ ତ ମାନେ କେହି ଛଡେଇକି ଦବ ତାପରେ ମୁଁ ଟିକେ ହିଁ ଖାଇବି ନହେଲେ ନାଇଁ
ନଡିଆ ଅପେକ୍ଷା ପଇଡ ଟା ଖାଇବା ପାଇଁ ଭଲ ଲାଗେ
ହଁ ସେଟା ଭଲ ଲାଗେ ଆମର କେବେ କେବେ ମାନେ ଅଧା ଅଧା ହୁଏ ତୋଳ ମାନେ ସେଟା ଭାଙ୍ଗ- କଣ ମାନେ ଗଛରୁ ଅ ତୋଳେଇବେ ଯେତେବେଳେ ଅ ମୁଁ ସେଇଟା ହି ଖାଏ
ହଁ
ହୁଁ ହୁଁ ଆଉ ତମ ଘରେ ସବୁ କଣ କରୁଛନ୍ତି?
ଆମର ଏବେ ଖାଇକି ବସିଛନ୍ତି
ଆଛା
ଅଛନ୍ତି ଆଉ ଆମ ମୋ ଭାଇ ଭଉଣୀ ମାନେ ସବୁ ସ୍କୁଲ ଯାଇଛନ୍ତି ଆଉ
ଆଛା ଆଛା ହଁ ଇସ୍କୁଲ ତ- ଖୋଲି ଯାଇଛି ଯିବେ ନା, ଆଜି ତମକୁ କ୍ଲାସ କେମିତି ଲାଗିଲା?
ହୁଁ ହୁ ହୁଁ
ହୁଁ
ହୁଁ ବଢିଆ ଲାଗିଲା
ଆଛା କାଲି ବି ତୁବ୍ ପ ଅନଲାଇନ ଅଛି ନା କଣ?
କହିବି ଆଉ
ହୁଁ ହୁଁ - ହୁଁ ଉ ତମକୁ ସବୁ ପଡୁଛନ୍ତି ଭଲ ଲାଗୁଛି ନା?
ହଁ ହଁ ଭଲ ଲାଗୁଚି, ତମକୁ କେମିତି ଲାଗିଲା ଆଜି?
ହଁ ମୋତେ ବି ଭଲ ଲାଗିଲା ସାର୍ ଏତେ ଭଲ ବୁଝଉଛନ୍ତି ଭଲ ଲାଗିବନି
ହୁଁ ମ୍ୟାମ୍ ବି ଭଲ ବୁଝଉଚନ୍ତି
ହଁ ହଁ। ସେ ଯୋଉ ଆକ୍ଟିଭିଟି ସବୁ କରୁଛ ମତେ ବହୁତ୍ ମଜା ସେ କ୍ଲାସ୍ ରେ
ହଁ ହଁ।
ହୁ ହୁଁ ଏବେ ତୁ କଲେଜ୍ ଖୋଲି ଯାଇଛି ଯିବା ଆସିବା ଫେର୍ ଏଠି ଯିବା ଟିକେ ପ୍ରୋବ୍ଲେମ୍ ହବ ନହେଲେ ଆଉ କିଛି ନାଇଁ।
ହଁ
ଉଁ ତମେ କଲେଜ୍ ପଢୁଛ ଏବେ ପ୍ଲସ୍ ଥ୍ରୀ?
ମୁଁ ଏବେ ସରିଯାଇଚି।
ଓହୋ ତମର ସରି ଯାଇଛି ନା।
ହୁଁ
ମୋର ହୋ ସେକେଣ୍ଡ୍ ଇୟର୍।
ହୁଁ ହୁଁ।
ହଉ ହଉ ଫେରେ କୋଉ ନମ୍ବର୍ ହବ ଆଉ ମୁଁ ରଖୁଚି ବାଏ।